ହଁ।
ଆ ସାଙ୍ଗ କେମିତି ଅଛ?
ହଉ ସାଙ୍ଗ ବହୁତ ଭଲ ଅଛି ତୁ ପା କେମତି ଅଛ?
ମୁଁ ବି ବହୁତ ଭଲ ଅଛି ଆଉ କଣ ଖିଆପିଆ ହେଇଥିଲା ସକାଳୁ?
ସକାଳୁ ସକାଳୁ ତ ଖାଇଥିଲି ଆମର ସୁଜି ହାଲୁଆ ଜାଣିଛ।
ହଁ ଜାଣିଛି।
ବାସ୍ ସୁଜି ହାଲୁଆ ଆଉ ସେଉ। ସବୁ ଖିଆ ଥିଲା ସକାଳୁ। ଆଉ ତାପରେ ଗଲି। ଦଶଟା ହେଲା ଗାଧେଇବାକୁ ଗଲି ଗାଧେଇକି ଆସି ପଖାଳ ଖାଇଲି ଆଉ। ଆଉ ତୁମେ କଁ ଖାାଇଛ ସ କାଳୁ
ହ୍ୟାଲୋ।
ମୁ କହିଲ ତମେ କଣ ଖାଇଛ ସକାଳୁ?
ହ୍ୟାଲୋ।
ଛନ୍ତି ମୋ କଥା।
ହଁ ଶୁଭୁଚି କୁହ।
ମୁଁ କହିଲି ତୁମେ ତୁମ ସକାଳୁ ନିତ୍ୟକର୍ମ କଣ କର ମତେ କୁହ।
ସକାଳୁ ଉଠିବି ସାତଟାରେ।
ହଁ।
ଆଗେ ଯାହା ନୀତି କାମ ସରିବି। ତାପରେ ବ୍ରଶ୍ କରିବି, ବ୍ରଶ୍ କରି ସାଇଲା ପରେ ଦେନ କ-ମାନେ ଟିକେ ଜଳଖିଆ କରିବି ବିସ୍କୁଟ ଚା ହଉ କି କୁଛବି ଗୋଟେ ଜଳଖିଆ କରିବି, ତା ପରେ ଟିକେ ଫୋନ୍ ଦେଖିବି ମେସେଜ୍ କଲେଜ୍ ଗ୍ରୁପ୍ ଫ୍ରୁପ ମେସେଜ୍ ରୁ ଟିକେ ମେସେଜ୍ ଦେଖିବି।ଦେନ୍ ପୁଣି କଲେଜ୍ ଭାଇ ଏଖିଣା ପ୍ର ଯୋଉ ପ୍ରୋଜେକ୍ଟ ଚାଲିଛି, ଦେନ୍ କଲେଜ୍ ଯିବି କଲେଜ୍ ରେ ପହଞ୍ଚିଲା ପରେ ସେ ସାର୍ ମାନଙ୍କ ସଙ୍ଗରେ ଭେ ତ କରିବି ତାପରେ ଫୁଣି ପ୍ରୋଜେକ୍ଟ କାମ ପାଇଁ ଇଣ୍ଟରସି ପ୍ରୋଜେକ୍ଟ ପାଇଁ ବାହାରିବି, ପୁଣି ଗାଁ ଗାଁ ବୁଲିବି ଗାଁ ଗାଁ ବୁଲିକି ଇଣ୍ଟସି ପ୍ରୋଜେକ୍ଟ କଲେକ୍ଟ କରିବି। କଲେକ୍ଟ କରିକି ଫୁଣି କଲେଜ୍ ଆସିବି, ତାକୁ ସବମିଟ୍ କରିବି ସବମିଟ୍ କରିସାଇଲା ପରେ ପୁଣି ସାଙ୍ଗମାନଙ୍କ ସହିତ ଟିକେ ବୁଲାବୁଲି ଥଣ୍ଡା ଫଣ୍ଡା ପିଇବି, ତାପରେ ଦେନ୍ ଯଦି ହେଲା ତ ଗୁପଚୁପ ଫୁପଚୁପ ଟିକେ ଖାଇବି, ତାପରେ ପୁଣି ଗାଡ଼ି ଚଢିବି ଘରକୁ ଆସିବି, ଘରକୁ ଆସିଲା ପରେ ଡ୍ରେସ୍ ପାଲଟିବି ଗାଧେଇବାକୁ ଯିବି ଗାଧେଇକି ଆସିବି। ତାପରେ ଯଦି ହବ କିଛି ଟିକେ ଖାଇବି, ନହେଲେ ପୁଣି ଫୋନ୍ ବା ଲାପଟପ୍ ନେଇକି ବସିବି ଏ ଉଁ, ଫେସବୁକ୍ ଇନଷ୍ଟାଗ୍ରାମ ଟିକେ ଚଲେଇବି ଦେନ୍ ତାପରେ ଫୁଣି ଏ ଟିକେ ବୁ-ଶୋଇବି ନହେଲେ ବୁଲାବୁଲି କରିବି ଟିକେ ଗାଁ ମାନେକୁ ସାଙ୍ଗ ମାନଙ୍କ ସହିତ ବୁଲାବୁଲି କରିବି, ତାପରେ ଫୁଣି ଗୋଟେ ବାଜିବ, ଖାଇବି ଟିକେ ରେଷ୍ଟ ନେବି, ରେଷ୍ଟ ନେଇକି ଉଠିବି ପୁଣି ଏ ମୁଁ ଆ, ପକେଇକି ଫୁଣି ବୁଲିଆକୁ ଟିକେ ଯିବି ଗାଁ ପଡିଶାରେ ବୁଲିବି, ବୁଲାବୁଲି କରିସାଇକା ଆସିଲା ପରେ ସନ୍ଧ୍ୟା ବେଳେ ଟିକେ ବହି ଖାତ୍ କାଲି ନଅଟା ବେଳେ ସମସ୍ ସ୍ତ ଘର ଲୋକଙ୍କ ସହିତ ବସିିକ ଖାଇବି ଖାଇ ସାଇଲା ପରେ ପୁଣି ଟିକେ ଫୋନ୍ ଚଲେଇବି, ଶୋଇବି ଆଉ ପୁଣି ସକାଳେ ଉଠିବି। ତୋମର?
ହଁ ମୋର ଟିକେ ସ୍ଵତନ୍ତ୍ର ଅଲଗା ପ୍ରକାର।
କଣ?
ଅଲଗା ପ୍ରକାରେ ମୋ ଅ, ଅଲଗା ପ୍ରକାର ହଉଛି, ହଁ ଭୋରୁ ଭୋରୁ ଉଠିବି।
ହଁ।
ଏ ଅ ଭୋରୁ ଭୋରୁ ଉଠିବି ଏକ୍ସସାଇଜ୍ କରେ, ଆଉ ମାନେ ଦୀ ଦି ତିନି କିଲୋମିଟର୍ ପାଖାପାଖି ଚାଲେ।
ହଁ ସେଟା ବି ମୁଁ କରେ କିନ୍ତୁ ଏଥିରେ ଆଡ୍ କରିନି ଆଉ।
ଆଚ୍ଛା ଠିକ ଅଛି ସେଥିରେ କଣ ଅଛି। ଏ ଠିକ ଅଛି ଥାଉ। ତାପରେ ଦି ତିନି କିଲୋମିଟର୍ ଚାଲେ, ଚାଲି କି ଆସିଲା ପରେ ଏ ମାନେ ଗାଧେଏ ଗାଧାଏ ହେଲା କି ତା ତାପରେ ବ୍ରସ୍ କରେ ନି ତ ଅନୁସାରେ ତାପରେ ତାପରେ ଏମିତି ଏ ଜଳଖିଆ କରେ। ଜଳଖିଆ କରିକି ମୋର ବି ଗୋଟେ ସି ଚମଚ ମୋ ପାଖରେ ମାନେ ପର୍ସନାଲେ ତ ସେଟା ସେ ସେଟ ମୁ ସେଟା ମୁଁ ଚଲାଏ କୁଣ ସବୁ ପେପର ପେପର ସମ୍ପାଦ ପ୍ରତ୍ୟେକ ଦିନ ସବୁ କଣ ଆସିଛି ଅପେଟ୍ ଧନ୍ୟ ତ ସେଇଟାକୁ ହିଁ ଦେଖେନୁ ଅସ୍ ଦ ତାପରେ ତାପରେ ଆମଁ ଯୋଉ ଆମର ଇଏ କରେ ମାନେ ଆମର ଟିକେ କଲେଜ କାମ ବି ରୁହନା। ତ ସେ କାମ ହି ମୁଁ କରେ। ସେଇଆ ତାପରେ ଆମର ଆ ତ ହେଇଯିବ ଆମର ଆ ମାନେ ମଧ୍ୟହ୍ନ ଟାଇମଟାରେ। ତ ସେ ମଧ୍ୟାହ୍ନ ଟାଇମ ରେ ଭୋଜନ କରିି ଯେ ଟିକେ ମାନେ ହାଲକା ଭାବରେ ଗଡବଡ ହୁଏ। ଜାଣିଛନ୍ତି।
ହଁ।
ବାସ୍ ସେଇଟା ଟିକେ ରେଷ୍ଟ ନିଏ ଗଲେ ରେଷ୍ଟ ସେଇ ପୁଣି ଏଠି ଏମିତି କ୍ରିକେଟ ଖେଳ ହୁଏ ଆମର ଏପଟେ। ତ ସେ ପିଲାମାନେ ଡାକନ୍ତି କ୍ରିକେଟ ଖେଳିବା ପାଇଁ ମୁଁ ଯାଏ ଆଉ ଏମତି ତ ଯାଇ ଯାଇକି ନା ସେଠି ପଡିଆରେ ମାନେ ଖେଳୁ ନ ଖେଳୁ ଆଉ ସେଠି ବସିକି ବୁଲା ବୁଲାବୁଲିକାମ ସେଇଠି ହଏ। ଅଲରେଡି ସନ୍ଧ୍ୟା ହୁଏ ଘରକୁ ଆସିମୁ। ଘରେ ଆସିକି ତ ଫ୍ରେଶ ହୁଏ। ଫ୍ରେସ ହେଇକି ତାପରେ ଏ ଜଳଖିଆ କରେ ଜଳଖିଆ କରିକି ପୁଣି ସିଷ୍ଟମରେ କାମ କରେ। ଦେନ୍ ତାପରେ କୋଉ ସାଙ୍ଗସଥି ଯଦି କିଏ ଯୁଟିଲେ କି କଲ ଫଲ କଲେ ତ ସେଠି କଥା ହେଇଯାଏ ହୁଁ ଆଉ ତାପରେ ତ ଖାଇକି ତାପରେ ଶୋଇପଡେ।
ହଁ ଆଉ ରଜରେ କେମିତି କଣ ପ୍ଲନ୍ ଅଛି କୁଆଡେ କଣ ବୁଲିବାକୁ ଯିବ କେତେ ସପିଙ୍ଗ କରି ସାରିଲଣିି?
ଏ ରଜରେ? ଏ ରଜ ରଜରେ ତ କହିଲେ ସରିବନି କହିବାକୁ ପଡୁଛି ଠିକ ଅଛି। ହଁ ରଜରେ ରଜ ପାଇଁ ସପିଙ୍ଗ ଅଲରେଡି ସରିଯାଇଛି କିଛି ସପିଙ୍ଗ ଅଲରେଡି ସରିଯାଇଚି ପ୍ଲାନିଂ ଏ ହେଇଯାଇଛି କୁଆଡେ ସବୁ ବୁଲିବା ପାଇଁ ପ୍ଲାନିଂ ହେଇଯାଇଛି ଆମ ସାଙ୍ଗ ମାନେ ଦୁଇ ତିନି ଜଣ ସାଙ୍ଗ ଆମେ ପ୍ଲାନିଂ କରଛୁ ଟିକେ ଯିବୁ ଅଲଗା ଜାଗା। ଘରଠାରୁ ତିରିଶ ପଇଁତିରିଶ କିଲୋମିଟର ଦୂର ହବ ସେଠି ଯିବୁ। ଆଉ ଫାଷ୍ଟ ରାଜ ଦିନ ସେଇଠୁ ପ୍ଲାନିଂ ଅଛି। ତାପର ମଝିଦିନ ତ ଏଇଠି ଏ ଘର ପାଖରେ ପ୍ରୋଗ୍ରାମ ହୁଏ ତ ସେଇଠି ରହିବାକୁ ପଡ଼େ। ମଝି ଦିନ ଏଇଠି ରହିବୁ ଶେଷ ରଜ ଦିନ ଶେଷ ରଜ ଦିନ ଅଛି ପ୍ଲାନିଂ ସେମିତି ତିରିଶ ପଇଁତିରିଶି କିଲୋଟର ଦୂରରେ ପ୍ଲାନିଂ ଅଛି ହଁ। ଦେନ୍ କଲର ବାଲା ଆମର ତ ଏଥର କଲର ବାଲା ମାନେ ଡ୍ରେସ୍ ମାନେ ସମସ୍ତେ ଗୋଟେ ପ୍ରକାରର ପିନ୍ଧିବେ ବୋଲି ଆମର ପ୍ଲାନିଂ ହେଇଛି। ଆମ୍ ଗାଁ ଗାଁ ରେ ବି ଦୋଳି ଫୋଳି ଲାଗେ ହେ ଗାଁ ରେ ଦୋଳି ଲାଗେ ଛୁଆ ମାନେ ଯାଆନ୍ତି ସେଠି ପଡିଆ ଅଛି ଗୋଡି ଉଡିବା ପାଇଁ ଯାଆନ୍ତି। ହୁଁ
ଆଉ କେତେ ରକମ ଦୋଳି ଲାଗେ ଗାଁ ରେ?
ଗାଁରେ କୋଉ ବର୍ଷ ଲାଗେ ପାଞ୍ଚଟା କୋଉ ବର୍ଷ ତିନିଟା କୋଉ ବର୍ଷ ଦିଟା ଏମିତି ଆମ ଗାଁରେ ଲୋକ ସଂଖ୍ୟା ହଉଛନ୍ତି ଶହେ କୋଡିଏ ହେବେ। ଲୋକ ମାନେ ଛୋଟୋ ଗାଁଟେ ଛୋଟୋ ଗାଁଟେ। ସେକୁଡିଆ ଆମର ଫେମସ। ପୂଜା ହଉଛି ଲକ୍ଷ୍ମୀ ପୂଜା। ଆମ ଗାଁଠି ଲ ଲକ୍ଷ୍ମୀ ପୂଜା ହୁଏ ଦୁର୍ଗା ପୂଜା ହୁଏ। ବିଭିନ୍ନ ପର୍ବପର୍ବାଣୀରେ ଆମର ଯୋଉ ଲୋକମାନେ ପଦାରେ ଥାଆନ୍ତି। ତ ଗାଁକୁ ହିଁ ପଳି ଆସନ୍ତି।
ଆଛା ଆଉ କେମିତି କଣ ସେଗୁଡା ପାଳନ କର? ପୂଜା ପର୍ବ।
ଆଚୁଆଲି ପୂଜା ପର୍ବ କେ ପାଳନ ତ ହୁଏ ଆମର ହିନ୍ଦୁ ଧର୍ମରେ ତ ପାଳନ କରିବାକୁ ହିଁ ପଡିବ। ତ ଆମେ ଯୋଉମାନେ ସବୁ ବାହାରେ ଅଛନ୍ତି ଏତି ଆମର ହେବେ ଯୋଉମାନେ ଭାଇ ଦାଦା ଖୁଡି ବି ଅଛନ୍ତି। ତ ମୋର ସେଇମାନେ ଆସନ୍ତି ଗାଁକୁ ସନ୍ତି ଆସି ଆସନ୍ତି ଆସିକି ସେଇଠି ପୂଜା ପାଠ ହୁଏ। ଆଉ ତାପରେ ପୁଣି ସେ ପଳାନ୍ତି ନି ସ୍ଥଳ କୁ
ହୁଁ।
ହଁ। ତୁମର ଫେବରାଇଟ ପୂଜା କଣ?
ତମେ ରଜରେ କଣ କଣ ସବୁ ଖାଅ?
ଅଚୁଆଲୟ ରଜ ରେ ଏ ପୋଡ଼ ପିଠା ହୁଏ। ସିଜା ପିଠା ବି ହୁଏ। ଆମ୍ବ ପଣସ ମାମୁ ଘରୁ ଆସେ ସେଇଟା ତ ଖୁସି ଲାଗେ ନାଁ ମାମଁ ଘରକୁ ଯୋଉଁ ଆସିବ।
ହୁଁ ସେଇଟ ଗୋଟେ ଗୋଟେ ବହୁତ ଖୁସି ଲାଗୁଥିବ ନାଁ
ହଁ ସେଇଟା ଗୋଟେ ମାନେ ଉ ଟୋଟାଲ ପରେ କେମିତି ବର୍ଣ୍ଣନା କରେ ବୋଲି ଭାବିବାର ପୁରା ଅଲଗା ଅଲଗା ପ୍ରକାର ମାନେ ଅଲଗା ଟାଇମ ରେ ଆସିବା ଗୋଟେ ଅଲଗା ପ୍ରକାର ରଜ ଟାଇମ ରେ ଆସିବା ଅଲଗା ପ୍ରକାର।
ହଁ।
ଦେନ ତୁମ କଥା କୁହ ତୁମର ଫେବେରାଇ କଲର କଣ?
ମୋର ଫେବେରାଇଟ ରଙ୍ଗ ହଉଛି ଗୋରା ଧଳା ତମର?
ମୋର ବି ଧଳା ଆକଚୁଆଲି ଫେବୃଆାରୀ କହିବାକୁ ଗଲେ ମୋର ଧଳା।
ଧଳା କଲର ଟା ଧଳା କଲର ଟା ପିନ୍ଧିବା ଭଲ ଲାଗେ। କିନ୍ତୁ ଧରା ପିନ୍ଧିଲେ ପୁରା ସବୁଠି ଜଗିକି ରହିବାକୁ ପଡିବ କୋଉଠି କଣ ନ ଲାଗେ ଲାଗିଲେ ପୁଣି ଆଉ ଛାଡ଼ିବା ବି ନାହିଁ।
ସେଇଆ ମୁଁ ଥରେ ଏମତି ଧଳା ମାନେ ସାର୍ଟ ଟା ପିନ୍ଧିକି ପଳେଇଥିଲି ଆମ୍ବ ପାରିବା ପାଇଁ। ଆମ୍ୱ ର ଲ ରସ ଦଶ ରଶୀ। ରସ ଜାଣିଥିବ ନସି ସେ ଯୋଉଟା କୁହନ୍ତି ତ ସେଇଟା ପଢିଗଲା ମୋ ସେଟା ଆମ ଆଡେ ନସିି କୁହନ୍ତି ଆମ ତ ସେଇଟା ପଡିିଗଲା। ମାନେ ସାଟରେ ପଡିଗଲା ଟୋଟାଲ ଟୋଟାଲ ଉପରେ ସଫା କଲି। ଟୋଟାଲ ହିଁ ସେ ଦାଗ ହିଁ ଗଲାନି। ତାପରେ ଏମତି ଖରେରେ ଶୁଖେଇଲି ଶୁଖେଇ ଶୁଖେଇଲି ତାପରେ ଅଟୋମଟିକାଲି ସେ ପଳେଇଲା ମାସେ ଦେଢ ମାସ ଲାଗିଲା କିନ୍ତୁ ପଳେଇଲା।
କିନ୍ତୁ ଗୋଟେ କାମ କଥା ଆଲା ଯୋଉ ମିଳୁଛି। ଆଲା ଆଲା ବୋଲି ଗୋଟେ ଆଲା ଥାଏ ତାକୁ ଆଣି ପକେଇଦେଲେ ସେ କସ ଛଳେଇ ଦିଏ ରଙ୍ଗ ଫଙ୍ଗ ଯଦି ।ଅଲଗା ପଡିଥିବ ଛଳେଇ ଦବ।
ଆହ୍ଲା। ଆଲା ନା ଉଜ୍ଜାଲା ଉଜ୍ଜାଲା ଉଜ୍ଜାଲା
ହଁ
ହଁ ସେ ଟାଇପ ର ହଁ। ହେଲେ ଅଛି ଆମର ଆମର ଅଛି ତାଠୁ ତାଠୁ ହେଭି ହେଭି କ୍ଵାଲିଟି ବାଲା ଅଛି। ଆମ ଗାଁରେ ଆମ ଘର କଂସା ପିତଳ ଜାଣିଛ ପିତଳ ଥାଳି
ହ୍ୟାଲୋ।
ମୁଁ କହିଲି ପିତ୍ତଳ ଥାଳି ଜାଣି ଯ
ପିତଳ କଳେଇ ।
କଂସା ଥାଳି ପିତ୍ତଳ ଥାଳି ଶୀଘ୍ର ଜାଣି ସେଗୁରା ସବୁ ତିଆରି ହୁଏ ଆମ ଆମ ଗାଁ ରେ।
ତୋମେ ବି ତିଆରି କରଥୁବ ଦେନ୍
ଏ ନା ସେ ଅଛନ୍ତି, ଏ ଆମ ବାପା ତିଆରି କରନ୍ତି।
କିମିତି କଣ ତିଆରି ହୁଏ ସେଟା?
ସେଟା ଅଛି ଭିଡିଓ ଅଛି, ବେ ୟୁଟ୍ୟୁବ ରେ ବି ଅ ଅପଲୋଡ଼୍ ହେଇଯାଇଛି, ସେଟା ବି ତୁମେ ସର୍ଚ କରି ଦେଖିପାରିବା କେମିତି କଣ ହୁଏ। ଭାରିଆ ହାଡ୍ କାମ ସେଟା, ମାନେ ଏବେ ଖରା ଦିନ ନା। ସେଠି ବସିହବନି, ତୋ ଲେ ଖନିଆ ପାଖରେ
ଓ ହଁ ଗରମ ବହୁତ ହଉଛି ନା? ସେଇଥିପାଇଁ।
ହଁ କିନ୍ତୁ ଶୀତ ଦିନେ
ବହୁତ ଭଲ ଲାଗେ ନା ତୋମକୁ କୋଉ ଟାଇମ୍ ଟା ଭଲ ଲାଗେ? ବର୍ଷା ଶୀ ତ, ଖରା
ହେଲେ ମୋତେ ଶୀତ ଦିନ ବହୁତ ଭଲ ଲାଗେ। ତୁମକୁ?
ମତ୍ ମୋତେ ବି ଶୀତ ଦିନ ବହୁତ ଭଲ ଲାଗେ, ଶୀତ ଦିନରେ ଟିକେ ଗାଧେଇଲା ବେଳେ ହୁଏତ ଶୀତ ଲାଗେ, ହେଲେ ସେଇ ଦିନ ଟା ବହୁତ ଭଲ ଦିନ ନା। ଅନଉ ଅନଉ ଦିନ ସରିଯିବ ରାତି ଲମ୍ବା ଆରାମ ସେ ଯେତେ ତେ ଶୋଇଆ କଥା ଶୁଅ
ଆକ୍ଚୁଲି ଗୋଟେ ପ୍ଲାନିଂ ବି କରିପାରିବ, ମାନେ ଶୀତ ଦିନେ ମାନେ ଏଇ ଜାଗାକୁ ଆମେ ଯିବୁ ବୋଲି, ଯୋଉଟା କି ଖରା ଦିନେ ହେଇପାରିବନି ଖରା ଦିନେ ଗୁଳୁ ଗୁଳିକି ଝାଳ ବୋଇିବ ଦେହରେ। ତ ଖରା ବି ହଉଥିବ, ସେଇଟା ଟୋଟାଲି ଇଚ୍ଛା ହିଁ ମାରିଦିଏ ସିଏ ଖରା ଦିନରେ। ବର୍ଷା ଦିନ ଟା ଅବଶ୍ୟ ଭଲ କିନ୍ତୁ ଟିକେ ଇଏ ଲାଗୁ
କାଧୁଅ ମାଧୁଅ ନଙ୍ଗୁରା ଲାଗେ ଆଉ, କିନ୍ତୁ ଏଇ ସବୁଦିନ ନସଇଲେ ଲୋକ ରହିିବି ପାରିବେନି।
ହଁ ସେଟା ବି ଗୋଟେ କଥା। ସବୁଦିନ ଯାହା ବି ହେଲେ ଏଇ ଯୋଉ ପଡିବ ଏଇଆ।
ଏଇ ହଉଛି କତା କଥା ଆଉ। ଆଉ କଣ? ଇଏ ଆଉ ତୋମ ଘରେ ଲୋକ ସବୁ ଠିକ ଠାକ ଅଛନ୍ତି ନା, ଦେହ ଫେହ ଭଲ?
ସମସ୍ତଙ୍କର ଦେହ ପା ଭଲ୍